ହ୍ୟାଲୋ।
ହ୍ୟାଲୋ।
ଆପଣ କୁ ନମସ୍କାର।
ନମସ୍କାର ବନ୍ଧୁ। କଣ କରୁଚ?
ଆ ବସିଚି ଛାତ ଉପରେ ବସିଚି ପବନ ଖାଉଚି। ଆପଣ?
ମୁଁ ବି ଏମି ବସିଚି। ଖିଆ ଫିଆ ସଇଲାଣି ଆପଣଙ୍କର?
ଆଜ୍ଞା ମୁଁ ଖାଇନି ବସିଚି ଖାଇବି ପବନ ଖାଉଚି ଘ ଘରୁ କୁ ଗଲେ ଖାଇବି।
ଏତେ ବେଳ ହେଳା ଆପଣ ଖାଇନାହାନ୍ତି?
ନାଇଁ ମୁ ଖାଇନି ବସଲି ପବନ ଖାଉଥିଲି ଗ
ଆପଣ ବୋଧେ ଆପଣ ବୋଧେ ଡେରିରେ ଖାଆନ୍ତି ବୋଧେ?
ଆଜ୍ଞା। ଆପଣ ଖାଇବା ପିବା ଆପଣଙ୍କ ଖାଇବା ପିଇବା ସାରିଲାଣି?
ଆଜ୍ଞା ମୋର ଖାଇବା ପିବା ଆସିଲାଣି।
ଆଜ୍ଞା ଆ ଦିହ କେମିତି ଅଛି?
ଦେହ ଭଲ ଅଛି ଆଜ୍ଞା। ଆପଣଙ୍କର?
ଆଉ ମୋରି ବି ବହୁତ ଭଲ ଅଛି। ଆପଣ ଆ ନା ବ ଯାଇନି ଆମେ ଟିକେ ଚାରିଟା ବେଳେ ଖେଳଥିଲୁ ଚାରିଟା ବେଳେ ଖାଲି କ୍ରିକେଟ ଖେଳିୁଥିଲୁ ଆଜି ଟିକେ ଆମ ପଡିଆରେ।
ବ୍ୟାଟ ବଲ୍?
ଆଜ୍ଞା।
ଅ ଭଲ ଆମେ ବି ଆଜ୍ଞା ଖେଳୁଚୁ ସବୁବେଳେ ଆମେ ତ ଆଜ୍ଞା ଆମ କଲେଜ ତରଫରୁ ଥରେ ଯାଇଥିଲୁ କ୍ରିକେଟ ଖେଳିବାକୁ ଭୁବନେଶ୍ୱର। ବୁଝିଲେ?
ଆଜ୍ଞା ଆଜ୍ଞା।
ଆମେ ଯାଇଚୁ ଆମେ ନୂଆ ନୂଆ ଖେଳ ଖେଳିବାକୁ ଯାଇଛୁ ଦୂର ଜାଗା ଆମେ ଆଗରୁ କେବେ ଯାଇନଥିଲୁ।
ଆଜ୍ଞା।
ହଁ ଆମର ଜଣେ କ୍ୟାପଟେନ୍ ବୁଝିଲେ
ଆଜ୍ଞା। ଆପଣ କେତି ଦୂରଜ ଆପଣ ଦୂରଜ ଯାଉଥିଲେ ଖେଳିବାକୁ କେମତି ଲାଗିଲା?
ବହୁତ ଭଲ ଲାଗିଲା ଆମ ଫାଷ୍ଟ ସ ଆମର ଫାଷ୍ଟ ଇଏ ନା ଆମେ ଟାଏ ଆ ଆ ଆମେ ଫାଷ୍ଟ ସମୟରେ ଆମେ ଯାଇଛୁ ଖେଳିବା ପାଇଁ ପ୍ରଥମ ସମୟ ଆମକୁ ଟିକେ ଭଲ ଖୁସି ଲାଗିଲା ନୂଆ ଜାଗା ନୂଆ ଲୋକ ନୂଆ ଟିମ୍ ଆମକୁ ବହୁତ ଭଲ ଲାଗିଲା ତ ଆମର ସେଟି ଗୋଟେ
କେମିତି ଖେଳ ହେଲେ ଖେଳନା।
ମୁଁ ତ ବହୁତ ଭଲ ମାନେ ଆମ ଟିମ୍ ପାଇଁ ବହୁତ ଭଲ ଖେଳିଲି ହେଲେ ଆମ ଭଉତ୍ ମନ ଦୁଃଖ ହେଲା ଆମ କ୍ୟାପଟେନ ମାନେ ଆମ ସିଏ ଟିମକୁ ଯିଏ ଚଳାନ୍ତି। ଯାହା ନିର୍ଦ୍ଦେସରେ ଚିମ୍ ଚଳେ ସିଏ ଆଜ୍ଞା ଗୋଟେ ପ୍ରେସ୍ ବଲ୍ ଏଗନେଷ୍ଟେ ଖେଳୁଥିଲେ ତାଙ୍କ ଆ ଆଖି ପତା ଉପରେ ବଲ୍ ବାଜିଗଲା ବୁଝିଲେ?
ଆଁ ଆଜ୍ଞା ତାଙ୍କର କଣ ହେଲା?
କିଛି ନାଇଁ ଆଜ୍ଞା ଆଖି ପତା ଉପର ଟା ଫାଟିଗଲା ତ ବହୁତ ରକ୍ତ ବାହାରିଲା ହେଲା ଆମ ମନ ବହୁତ ଦୁଃଖ ହେଇଗଲା କାରଣ ଆମ ଗୋଟେ ନିଜ ସାଙ୍ଗ ଆମ କହିବାକୁ ଗଲେ ଆମ କପ୍ତାନ ହେଲା। ଯୋଉଟା ଆମେ ତାଙ୍କୁ କହିବୁ ଯାହା ନିର୍ଦ୍ଦେଶରେ ଆମେ ଖେଳୁ ଯାହା ପାଇଁ ଆମେ ଟିମ କୁ ସଂଘର୍ଷ କରୁଛୁ ତାଙ୍କ ଲାଗି ଆମ ସମସ୍ତଙ୍କ ଲାଗି ତ ଟିମ୍ କିନ୍ତୁ ତା ଙ୍କର ଅଧିକ ଟିମ ପ୍ରତି ଇଏ ନା? ତାଙ୍କ ଆଖି ପତା ଯେତେବେଳେ ବଲ ବା ଆଜ୍ଞା ଆଜ୍ଞା। ଆଜ୍ଞା ତାଙ୍କ ଲାଗି ସମସ୍ତେ ଭଲ ଖୋଳିବେ ନା ଆଉ ତାଙ୍କ ଉପରେ ସେ ନି ନିର୍ଦ୍ଦିଷ କାର ରହିବ ତ ଆମ ତାଙ୍କ ଆଖି ପତାରେ ଯେତେବେଳେ ବଲ୍ ବାଜିଲା ତ ସାଙ୍ଗେ ସାଙ୍ଗେ ଆସିଲେ ଉଁ ତାଙ୍କ ମାନେ ଯୋଉ ଯୋଉମାନେ ଟୁର୍ଣ୍ଣାମେଣ୍ଟ କରିଥିଲେ
ଆଜ୍ଞା।
ସିଏ ଆସିକି ଆମୁକୁ କହିଲେ କି ଆଉ ଇଏ ଆଉ ଖେଳି ପାରିବେନେଇଁ ତ ତାଙ୍କ ଆ ଆଖି ପତା ଟା ସିଲେଇ ହବାକୁ ପଡିବ, ବୁଝିଲେ ନା? ଆଁ ଏକ ଆଜ୍ଞା ଆଜ୍ଞା ସାଙ୍ଗେ ସାଙ୍ଗେ ରହିଲୁ ପ ପନ୍ଦର ମିଣ୍ଟି ମ୍ୟାଚ୍ ଟିକେ ବନ୍ଦ୍ ରହିଲା ଆଉ। ବୁଝିଲେ ନା ତ ତାଙ୍କ ତ ଏସ୍ ଆଜ୍ଞା ଆଜ୍ଞା ନା ଆଜ୍ଞା ଖେଳ ହେଲା ନା। ତ ସିଏ ଆମୁକୁ କହିଲେ କି ତମେ ଖେଳ ମୋର ତମ ଓପରେ ଭରସା ଅଛି ତମେ ଟିମ୍ କୁ ଜିତେଇ ପାରିବ ବୁଝିଲନା ଏମିତି କହିି କି ଆମୁକୁ ଭୋଉତ୍ ମାନେ ସାହସ୍ ଦେଲେ ତ ଆମେ ତାଙ୍କ ଏଇ କ ଥା ପାଇଁ ଆମେ ଖେଳିଲୁ ମଧ୍ୟ ଜିତିଲୁ ବୁଝିଲେ ନା, ଆମେ ଭୋଉତ୍ ଭଲ ଖେଳି ଜିତିଲୁ କିନ୍ତୁ ତାଙ୍କ ମନ ଭୋହୁତ୍ ଦୁଃଖ ହେଲା କି ସେ ଖେଳି ପାଇଲେ ନି ଆଉ ତାଙ୍କ ମନ ବୋହୁତ୍ ଖୁସି ହେଲା, ଆମେ ଟିମ୍ ନେଇକି ଜିତିଗଲୁ। ଆଜ୍ଞା ତ ବୋହୁତ୍ ଖୁସି ଲାଗିଲା ସେଥିପାଇଁ ହେଲା ତ ଆ ସେ
ତାଙ୍କର ଏବେ ତାଙ୍କର ତାଙ୍କର ଏବେ କଅଁ ତାଙ୍କ ଦେହ ଏବେ କିମିତି ଅଛି?
ଦେହ ତାଙ୍କର ଏବେ ଭଲ ଅଛି, ବାସ୍ ତାଙ୍କର ସେଇ ଟାଇମ୍ ରେ ଟିକେ ମନା କରାଗଲା ତାଙ୍କୁ ନିକଟିସ୍ଥ ଡାକ୍ଟର କୁକି କି ଆପଣ ଏବେ ଅଧାରୁ ଗେମ୍ ବନ୍ଦ କରନ୍ତୁ? ଏବେ ଖେଳି ପାରିବେନି, କାରଣ ଆଖି ଆଖି ପାଖ ଜାଗା ସୂକ୍ଷ୍ମ ଜାଗା।
ଆଜ୍ଞା ତମେ ଆପଣ ଆଉ ଗୋ ଆଉ ଗୋଳୁ ଖେଳ ଆସିଥିବ କଲେଜ୍ ତରଫରୁ? ଆଉ କାପଟେନ୍ ଯାଉଚ ଆ କପ୍ ଟେନ୍ ତାଙ୍କ ତାଙ୍କ ଧିଅ ଏମିତି ଅଛି ଆତ୍ ଆପଣ ମାନେ କିଏ ଯାଉଛନ୍ତି।
ଏବେ ଆଜ୍ଞା ଏଇନା ଯାଇନୁ କାରଣ କ୍ୟାପଟେନ୍ ନ୍ ଙ୍କ ଦିହ ଭଲ ନାହିଁ ସବୁ ମ୍ୟାଚ୍ କୁ ଜଣେ ନିର୍ଦ୍ଧାସତ କରିପାରିବେନୀ ତାଙ୍କ ପାଖେରେ ଅନୁଭବ ଅଛି ଆମ ତାଙ୍କ ଆମ ପାଖରେ ଅନୁଭବ ନାହିଁ ଆମେ କେବଳ ଗୋଟେ ଖେଳାଳି ସିଏ ଗୋଟେ କପ୍ତାନ୍ କପ୍ତାନ୍ ସହିତ ସେ ଭଲ ଖେ ଖେଳାଳି ମଧ୍ୟ। ହଁ ଟିମ୍ ର ତ ମେନ୍ କହିବାକୁ ଗଲେ କପ୍ତାନ୍। ଆଜ୍ଞା।
ଆ ସିଏ ଯାହା କ ଆଜ୍ଞା ସିଏ ଯାହା କହିବେ ସିଏ ଯୋଉଠି ମାନେ ଦେବେ ବୋଲି ବା ସେ କ୍ୟାପ୍ଟେନ୍ ଆଜ୍ଞା କାହା କୁ ଦେବେ।
ବାସ୍ ଠିକ୍ କଥା କହିଲେ ଆଜ୍ଞା। ଏମ୍ତି ଚାଲିଚି। ଆଉ ଆପଣ କେବେ କ୍ରିକେଟ୍ ଖେଳିବାକୁ କୁଆଡ଼େ ବାହାରକୁ ଯାଇନାହାନ୍ତି?
ଆଜ୍ଞା ମୁଁ ବହୁତ୍ ଯାଇଚି ବାହାରୁକୁ ଖେଳିଆକୁ।
କୋଉଠିକି କୋଉଠିକି ଯାଇଚନ୍ତି ଆପଣ? ଆପଣ କୋଉଠିକି ଯାଇଛନ୍ତି ଖେଳିଆକୁ? ହାଲୋ ବନ୍ଧୁ। ହାଲୋ। ହାଲୋ ବନ୍ଧୁ।